କଣ କ ସରି କହିଲି କଣ କରୁଥିଲେ?
ଏଇ ନା ଚା ପିଇକିରି ଆଜି ତ ଟିକେ ପାଗ ମେଘୁଆ ମେଘୁଆ ଅଛି। ବର୍ଷା ହଉଥିଲା ଏଇ ଖରା ବେଳେ ଟିକେ ଟିକେ ବର୍ଷା ପଡୁଥିଲା ଆଉ ଏବେ ବର୍ଷା ନାହିଁ। କିନ୍ତୁ ବର୍ଷା ଟା ଓହଳି କି ଅଛି ଯେମିତି ମାନେ ଯୋଉ ମୁହୂର୍ତ୍ତ ରେ ବର୍ଷିଯିବ ଏଇଭଳିଆ ଅଛି ପାଗ।
ଓହୋ ତାହେଲେ ଆଜି ଆପଣଙ୍କର ଇଆଡେ ବର୍ଷା ଟିକେ ଏ ଯୋଉ ଖରା ବି ଟିକେ ଦେଖେଇଥିଲା ନାଇଁ କି? ଆମର ବି ଏଠି ସେୟା। ହଉ ହୁଁ।
ହଁ ହଁ ଆଉ?
ଆମର ବି କଣ୍ଟିନ୍ୟୁ ବର୍ଷା ଚାଲିଛି। ଚାଲିଛି ଆମର ବର୍ଷା ସ୍ପସିଆଲ ବର୍ତ୍ତମାନ ଚା ବସିଛି। ଆଉ ଚା ସାଙ୍ଗରେ ଯାହାଲେ ଟିକେ ହବ ଆଉ।
ଚା ଟା ତ ଆମର ପ୍ରଧାନ ଜିନିଷ ବାତାବ ଖାଇବା ଗୋଟେ ଗୋଟେ ମିଲ୍ କମିଯିବ
ହଁ ହଁ ଠିକ କଥା ଆଉ।
ହୁଁ ଚା ଟା ଗୋଟେ ଦୁର୍ବଳତା।
ହଁ ଖାସ୍ କରି ପୁଣି ବର୍ଷା ସି ବର୍ଷା ସିଜିନରେ ତ ଗଲା ଆହୁରି।
ଅ ଆମେ ନିହାତି ଜାଣିଛେ ଯେ ଚାଟା ଦେହ ପାଇଁ କ୍ଷତି ହେଲେ ହେଲେ ମାନିବାକୁ ମନ ନାରାଜ। ଶରୀର ଦରକାର କରୁନି କିନ୍ତୁ ମନ ଦରକାର କରୁଛି।
ହଁ ନାଇଁ ଛା ଛାଡି ତ ହଉନି ଆଉ।
ହଁ ତାପରେ ଏମିତି ଗୋଟେ କଥା ସମସ୍ତେ ମାନେ ଯେକୌଣସି ଡକ୍ଟର ହୁଅନ୍ତୁ। କିମ୍ବା ଜାଣିବା ଶୁଣିବା ଲୋକ। ସବୁ ଜିନିଷ ବାରଣ କରୁଛନ୍ତି ତାହେଲେ ଲୋକଟା ଖାଇକି ବଞ୍ଚିବ କଣ? ତା ମନର ପୁଣି ଗୋଟେ ସ୍ଵାଦ ତା ପାଟିର ସ୍ଵାଦ ଗୋଟେ ଅଛି ନା ନାଇଁ ଏଟା ଖାଇବନି ସେଟା ଖାଇବନି ଏଟା କରିବନି। ଏମିତି ପିଇବନି ଠିଆ ହେଇକି ପାଣି ପିଇବନି ଥଣ୍ଡା ପାଣି ପିଇଵନି କିରେ ଗରମରେ ଦେହ ହାତ ପୋଡିଯାଉଛି। ମୁଁ ଟିକେ ଥଣ୍ଡା ପାଣି ପିଇବିନି ମରିବି ନା କଣ। ହଁ ତେଣ ହଁ ନିଜକୁ ହୁଁ ନାଇଁ ନିଜକୁ ଟେଷ୍ଟ ଭଳି ଆମେ ଖାଉଥିବା ତେଣିକି ଯେତେବେଳେ ଯାହା ହବ ହବ ଆଉ।
ନାଇଁ ଡକ୍ଟରଙ୍କ ଅନୁସାରେ ଚାଲିଲେ ଠିକ୍ ସେ କିନ୍ତୁ ତା ଭିତରେ ବି ନିଜର ଆମର କିଛି ଅଛି। ସେିବ ନିଜେ ଆମ ମନ ଟା ଆଜି ହଉଛି ଏଇଟା ଖାଇଦେବି କି ପାନ୍ତିୁ ସବୁ ଡକ୍ଟର କହିବାନି ସେ ସବୁ ଆମେ ମାନି ପାରିବାନି ନାଇଁ ଠିକ କଥା ଆଉ। ଆଉ ଏଇ ବ ଦିନରେ ଆଜି ହେଇ ଏଇଟା ଆମର ଅ ମୁଗଡାଲି ହେଇଥିଲା। ଆଉ କଦଳୀ ଆଳୁ ଛୁଇଁ ଭଜା ହେଇଥିଲା ପଣସ ମଞ୍ଜି ଭଜା ହେଇଥିଲା।
ତମେ କେମତି ମୋ ସ୍ପେଶଆଲ ଜିଷ ଗୁଡାକୁାଜିକି ସବୁ ଖାଇଦେଲ ଏଇଟା ଭଲଥା ହୋନଣି। ସ୍ଵାର୍ଥପର ସ୍ଵାର୍ଥପର ପଣସ ମଞ୍ଜି ଗୁଡାକ ଭାଜିକି ଖାଉଛ ରଖିଦିବ। ପଠେଇ ସେଇ ପାଖ ପାଖରେ ଆମର ଚିହ୍ନା ଅଛନ୍ତି ଆସିଲା ବେଳେ ଟିକେ ପଠେଇ ଦବ ମୋ ପାଇଁ କଣ ସମ।
ହଁ କି ତାହେଲେ ଏତେ ଭଲ ପ୍ରାଧ ପଣାସ ମଞ୍ଜି କି?
ହଁ ଆଉ ପଣସ ମଞ୍ଜି ଶୁଣିଲା ଟୁ ମନ ହେଲାଣି ଖଡା ଆଳୁ ବେସନ ମସଲା ଦେଇକି ଯୋଉ କଖାରୁ ଡଙ୍କ ଏ ସବୁ ଏମିତି କରି
ଆଜ୍ଞା ଆଜ୍ଞା ସେଇଟା ତ ପୁରା ସେଇଟା ତ ବଢିଆ ଆଉ ଯୋଉଟା କହିଲେ ନା। ଏକତେ ସୁନ୍ଦର ଲାଗେ ଖା ଟିକେ ଆମର ତ ଏଠିକ ଖା ବାଡି ବଗିଚା କିଛି ନାହିଁ ଏତେ ସୁନ୍ଦର ଖଡା ଟିକେ ପଡିବ କଣସି
ନାଇଁ ମାର୍କେଟ କୁ ପୁରା ନାଲି ଖଡା ଆସେ ମିଠା ମିଠା ଲାଗେ ଭଲ ଲାଗେ ନାଲି ଖଡା ଟା।
ହଁ ହଁ ହଁ ନାଲି ଖୋଡ଼ଟା ହଁ।
ହଁ ମୁଁ ଟିକେ ସେପଟକୁ ମୋର ଯେବେ ଯିବାର ଅଛି ମୁଁ ଯିବି ଯେ ମୋ ପାଇଁ ସେଇ ଆଇଟମ ଟା ଟିକେ କରିଦେବି।
ହଉ ହଉ ଠିକ ଅଛି ଆସନ୍ତୁ ଇଆଡେ କେବେ ଫୋନ କରେ ଆଉ।
ହଁ ହଁ ଆଉ ଆଉ ଆପଣ କହୁଥିଲେ ନା ସେତେବେଳେ ଯେ ଆପଣଙ୍କ ବଡ ଯାହା ଆସିଛନ୍ତି ବୋଲି କଣ କେମିତି ସବୁ ଖୁସିରେ ଆସିଛନ୍ତି ନା କଣ?
ହଁ ଖୁସିରେ ଆସିଛନ୍ତି ଟିକେ ଆଉ ପୁଅ ଟା ବାହାରିଲା ଏ ନାତିଟା ତାଙ୍କର ବଆଜି ସାଲ ଯିବା ଘରକୁ ଗଲି ତ ସେ ପଢୁ ଢେଙ୍କାନାଳରେ ଆଉ ଶରଣ ଅଛି ସଟର୍ଡେ ଅଛି। ସେଇଥିପାଇଁ ଟିକେ ବୁଲି ଆସିଛନ୍ତି ଯେ ଆଜି ପୁଣି ଯିବ ବେହାରି କାଇଁ ନା କାଲି ମଣ୍ଡେରେ ତାର କ୍ଲାସ ଅଛି।
ହଁ ମଝିରେ କଣ ତାଙ୍କ ଦେହ ଖରାପ ଥିଲା ବୋଲି କହୁଥିଲ। ଏବେ ଭଲ ଅଛି?
ଉଁ‌ ନାତୀର ନା କାହାର?
ନାଇଁ ନାଇଁ ଏଇ ଅପାଙ୍କର ତମର କଣ ଗୋଡ କଣ ଖରାପ ଥିଲା।
ହଁ ଭଲ ହେଲେଣି ମାନେ ସେ ସିଡିିରେ ଗୋଡଟା ମୋଡି ହେଇଯାଇଥିଲା ଫ୍ରାକଚର ହେଇନ ଯଦିଓ ଟିକେ ଯେହେତୁ ଏ ମାନେ ଆମକୁ ଯେହେତୁ ହେଲାଣି ଫିଫ୍ଟି ଫାଇଭ୍ ପରେ ତାଙ୍କୁ ହେଇଗଲାଣି ବାପାଙ୍କୁ ଆଉ ଗୋଡଟା ଫ୍ରାକ୍ଚର ନହେଲେ ବି ପିଡା ହେଇକିନା ରହିଲା। ସିଏ ସେ ପଟି ଯାଇକିନା ଭିଡିଥିଲେ। ଡକ୍ଟର କହିଲେ ଯାହା ହେଲେ ପାଞ୍ଚଛଅ ମାସେ ଏଇନା ରହିବ
ନାଇଁ ବ ପରବର୍ତ୍ତୀ ତାଙ୍କୁ କହିବ ଯେ ଯେତେବେଳେ ଆସିବେ ଉଚାରୁ ପାହାଚରୁ ଓହ୍ଲେଇଲି ଟିକେ ନଜର କରିକି ଆସିବେ। କାହିଁକି ନା ଆମ ଯୋଉ ବୟସ ଅଧିକ ହେଲେ ଏଇ ସବୁ ହେଇଗଲେ ଆଉ ମାନେ ଶୀଘ୍ର ଯୋଡିକି ହୁଏନି କୌଣସି ଜିନିଷ। ଠିକ ଶୀଘ୍ର ହେଇପାରେନି। ଆଉ କଣ ମାନେ ଆମେ ଯଦି ସୁ ସ୍ଥ ସବଳ ଥିବା ଗୋଡ ହାତ ଭଲସେ କାମ କରୁଥିବା ଆମର ନିଜର ଖୁସି। ଆଉ ଅନ୍ୟ କୁ ନିର୍ଭର କରିବାଠୁ ଦୁଃଖ ଆଉ କିଛି ନାହିଁ ଜୀବନରେ।
ଉପରେ ନିର୍ଭର କରିକିନା ସେଇଟା ବି ମ ହେଇଟାବି ମଣିଷକୁ ଶାନ୍ତି ଲାଗିବନି ମୁଁ ମୋ ହାତରେ ଖାଇବି ମୁଁ ମୋ ଗୋଡରେ ଚାଲିବି। ସିଏ ଯେମିତି ଆମକୁ ସବୁଠିକି ହବ ଆଉ ଅନ୍ୟ ଦ୍ଵାରା ହେଇ ନିର୍ଭର କରିକିନା ସେଇ ଜିନି
ହଁ ଆଜି ତ ଶନିବାରେ ରା ସେଥିପାଇଁ ରୋଷେଇ କଣ ତାର ତ ସାଧା ବାରିଟା ଆଜି ଭାରି ଦୁଃଖ ଏଇ ପାଗକୁ ସାଧା ଭାରି ଯେଡ଼େ ଦୁଃଖର କଥା।
ଆମର ବୁଟ ଆଳୁ କଖାରୁ।
ବୁଟ ଆଳୁ କଖାରୁ ମୋର ପ୍ରିୟ ନୁହଁ ମୁଁ ମନ ଦୁଃଖ କରିବିନି। ଏ ଖାଏ କିନ୍ତୁ ହେମିତି ହେତେଟା ପ୍ରିୟ ନୁହଁ।
ଏତେ ଭଲ ପାଆନ୍ତିନି ଆଉ ରାତିଟା ତ ରୁ ତି ମାନେ ଯାହେଲେ ଆମ ଶାଶୁ ଘରେ କଣ କି ଯେମତି ଭଜା କି ସ ତୁଳା କରିଦେଲେ କୁ ଭଜା ଫଜା ଲଗେଇକିନା କେହି ଖାଇବେନି।
ନାଇଁ ଭଜା ଲଗେଇ ତ ରୁଟି ଟା ଖାଇହବନି କିନ୍ତୁ ଭେଣ୍ଡି ଆଳୁ ଗରମ ଗରମ ଭାଜି ଦେଇକି ଖାଇହବ ରୁ
ଆମ ଘ ମାନେ ମୋ ବାପ ଘର କଥା କହୁଛି ସେମାନଙ୍କର ପୋଟଳ ମାନେ ବିନା ଆଳୁ ଫଳୁ ମେଞ୍ଚେ ପୋଟଳ ସରୁ ସରୁ ଭଜା ହବ ସିଏ ସମସ୍ତେ ହେଥିରେ ରୁଟି ଖାଇବେ ବାକି କମ୍ପୂଲ୍ସୁରୀ ସମସ୍ତଙ୍କ ଥାଳି ସାଇଟରେ ଥିବ କ୍ଷୀର ଟିକେ ଟିକେ। କ୍ଷୀର ସେମିତି ହଁ କ୍ଷୀର ଟିକେ। କିନ୍ତୁ ଭଜା ଭେଣ୍ଡି ଭଜା ହେଇଥିବ ଦିନେ ଦିନେ ହେଲେ ମତେ ରୁଚେନି। କାହିଁକିନା ମୋର ଅଭ୍ୟାସ ହେଲାଣି ପାଣି ଜିନିଷରେ ଟିକେ ବୁଡେଇ ବୁଡେଇ ଖାଇବା। ମତେ ମତେ ଭଲ ଲାଗେନି ସେମାନଙ୍କର ଅଭ୍ୟାସ ହେଲାଣି ଭ ଜା ଭେଣ୍ଡି ଭଜା ସାଇଡ ରେ କ୍ଷୀର ଟିକେ ରୁଟିି।
ମୁଁ ଆମ ଘରକୁ ସେମିତି ଗଲେ ମୋ ଭାଇ ମାନଙ୍କର ଭାଉଜ ମାନଙ୍କର ଡାଲମା ଟା ପ୍ରିୟ। ମୁଁ ଟିକେ ଡାଲମା ପ୍ରିୟ ନୁହଁ ମୋର ସାଇଟିକି ଯାହା ଟିକେ ହେଲେ ଚକଟି ଦେବି ନହେଲେ ମୋ ପାଇଁ ଯାହା ହେଇଥିବ ଖରାବେଳର ତରକାରୀ ରଖିଦେଇଥିବେ ନହେଲେ ମନ ହେଲେ ଆଳୁ ଟିକେ ମୋ ପାଇଁ କରିଦେଇ ଥିବେ ଆଳୁ ଟା ଖାଇବା କଥା ନୁହେଁ କିନ୍ତୁ ମୋର ସେ ବଡ ପ୍ରିୟ ଖାଦ୍ୟ।
ହଁ।
ଆଉ ଆମ ଭାଇ ଭଉଣୀଙ୍କର ଭାରି ପ୍ରିୟ ମୋ ସାନ ଭାଇ ଯିଏ ମୁଗ ଦେଶୀ ମୁଗ ଡାଲମା ବହୁତ ଭଲ ପାଏ। ତାର ପରିବା ମିଶିକି ପତଳା ପତଳା ଡାଲମା ଟିକେ ହେଇଥିବ ଭଲସେ ଫୁଟା ହେଇଥିବ ତାର ମନ ଖୁସି ସେ ରୁ ଖାଇବ ରୁଟି ଖାଇଲେ ବି ଭାତ ପ୍ରିୟ ଏତେ ଯେ ତା ସାଇଡରେ ସେ ଭାତ ଦିଟା ଖାଇବ। ସେ ଏମିତି ଗୋଟେ ହଁ ଆଉ ପୋଡା ପୋଡି ପ୍ରିୟ ତାର। ଯେତେ ଯାହା ଥାଉ ସାଇଟ ରେ ଆଇଁଷା ଥାଉ ଉଁ ଡାଇବେଟିସ କିଏ ପଚାରୁଚି ଏଟା ତ ଦେହର ମଳି ଆଜିିକାଲି ସମସ୍ତଙ୍କ ଦେହରେ ଡାଇବେଟିସ। ଯିଏ ବି ଟେଷ୍ଟ କରିବ ତା ଦେହରେ ଟିକେ ବାହାରିବ ଆଉ ତା ବୋଲି ତ ଭ ହଁ ଭଗବାନ ତ ହେଟାକୁ ଗୋଟେ ପ୍ରାଇଜ ରୂପରେ ଲୋକଙ୍କ ମଧ୍ୟରେ ଦେଲେଣି ଆଉ ସେଇ ପ୍ରାଇଜିକି ଧରିକି ବୁଲିକି ଆଉ ପା
କିନ୍ତୁ ସେଇଟା ଠିକ୍ କଥା ଯେ ମେଣ୍ଟାଲିଟି ଯିଏ ସବୁବେଳେ ଷ୍ଟ୍ରଙ୍ଗ ହବ ହଁ ଖୁସି ମନେ ରଖିବ। ସେଇଟା ବି କିଛି ଲାଗିବନି ମେଡିସିନ ସାଙ୍ଗରେ ଖୁସି ରହିଲେ କିଛି
ଆଉ ମୁଁ ଏ ମୁଁ ମତେ ବି ଡାଇବେଟିସ୍ ମୁଁ କିନ୍ତୁ ଏଇ କପାଇଁ ଏ ଜଳଖିଆ ଖାଇବାକୁ ବେଶୀ ମଙ୍ଗେନି ଏ ଚ କଟା ଚକଟି ମୁଁ ଅଧିକ ଚିନି ଅଧିକ ଅମୁଲୁ ଖାଇବି ହେଲେ ମୁଁ କାହିଁକି ସେଟା ସବୁବେଳେ ଖାଇବାକୁ ମନ କରିବି। ଆଉ ହଁ ମୁଁ ଯେ ଛତୁ ଟିକେ ଖାଇଦେଲେ ସାଧାରଣ ଲୋକ କ ସେମିତି ବିନା ଚିନିରେ ଗୋଲେଇ ଦେବେ ମୁଁ ଖାଇ ପାରିବିନି। ଆଉ ସୁଗାର ଫ୍ରି ଚିନି ପଡିଲେ ବି ମତେ ହେଟା ଟେଷ୍ଟ ଲାଗିବନି ମୋର ଅଧିକ ଚିନି ଅଧିକ ଅମୁଲ୍ ପଡିବ ମ ମତେ ଭଲ ଲାଗିବ ଖାଇବାକୁ ହଁ ସେଇଟା ଗୋଟେ ଆମ ଆମ ଛ। ଛୋଟ ଦିନରୁ ବାପା ମାଙ୍କୁ ଖାଇବା ଭାଇ ମାନେ ସବୁ ଭଲ ଭଲ ଜିନିଷ ଆଣିକି ଖୋଇବା ଗୋଟେ ଅଭ୍ୟାସ। କରିଦେଇଛନ୍ତି ଯେ ଆମେ ହୁଁ ହୁଁ ହୁଁ ହୁଁ।
ହଁ ହଁ ସେଇଟା।
ଓ ହଁ ହେଟା ଗୋଟେ ଅଭ୍ୟାସ। ତା ବୋଲି ଏୟା ନୁହେଁ ଯେ ମାନେ ନହେଲେ ଚଳିବନି ଚଳିବ। ଯୋଉଠିକି ଯିବୁ ଆଡଜଷ୍ଟମେଣ୍ଟ କରିଦବୁ ହଁ। ଆଜ୍ଞା ହଁ ଆଉ।
କହିଲେ ଆଜି ପା ହଁ କୁହନ୍ତୁ। !
ହଁ ଆଜି ତ ଆମର ଏଇତ ଏମିତି ଖରାବେଳ ହେଇଥିଲା। ଅ ତା ଶନିବାର ହେଲେ ବି କାଲି ମାଛ ହେଇଥିଲା ଯେ ମୁଣ୍ଡ ମାଛ ରଖିକି ସିଏ। ପୋଇରେଚେକରିକି ଖାଇଲେ। ଶ୍ୱଶୁର ବୋହୁ ମୁଁ ତ ଖାଇବିନି ମୋ ପାଇଁ ଆଳୁ ପକୋଡି ତରକାରୀ ବନେଇ ଦେଇଥିଲା କାଲି ପକୋଡି ହେଇଥିଲା ତ। ଫ୍ରିଜ ରେ ଦିଟା ଥୁଆ ହେଇଥିଲା ମୋ ପାଇଁ ଆଳୁ ପକୋଡି ତରକାରୀ ତିଆରି ହେଲା। ଆଉ ଜହ୍ନି ଆଳୁ ଏମିତି ସବୁ ଭାଜି ଦେଇଥିଲା ମୁଁ ଖାଇଲି ଭାତ। ସେିଏ ତାଙ୍କର ଖାଇଲେ ଏମିତି ଖରା ବେଲା ଟା କଟିଗଲା। ର ରାତି ପାଇଁ କଣ? ହବ ଏପର୍ଯ୍ୟନ୍ତ ମୁଁ ଜାଣିନି ଯାହା ହେଲେ ଗୋଟେ ହବ ରୁ ରୋଟି ହବ ହଁ ଯାହାହେଲେ ତ ଗୋଟେ ହବ। ଯାହାହେଲେ ହେଲେ ବି ତରକାରୀ ଗୋଟେ ହବ ହଁ। ଦେଖିବା କଣ ହଉଛି ରାତିଟା ଆଉ ଏଇନା ତ ଚା ପିୟା ହେଲା ଚା ସାଙ୍ଗରେ ବିସ୍କୁଟ। କେତେ ଆଉ।
ଆଉ ତମେ ଆଉ ଆପଣ ଭାଇ ଭଉଣୀ କେତେ ଜଣ ଭାଇ ଭଉଣୀ କେତେ ଜଣ ଶାଶୁ ଘର କଥା ତ କହିଲେ? ବାପ ଘର କଥା କୁହନ୍ତୁ?
ତିନି ଭାଇ ଦି ଭଉଣୀ। ହ ମୋ ଉପରେ ଦି ଭାଇ ମୋ ଉପରେ ଦି ଭାଇ ମୁଁ। ମୁଁ ଆମେ ଦି ଭଉଣୀ ତାପରେ ସାନ ଭାଇ।
ହଁ ହଁ ଆଉ ସେ ଘରେ ସମସ୍ତେ ମାନେ ଆଜିକା ଯୁଗରେ ଭାଉଜ ମାନେ କେମିତି ସବୁ।
ମାନେ ଭାଉଜ ମାନେ ମାନେ ଭାଉଜ ମାନଙ୍କ ଭଳିଆ ଭାଉଜ। ଆମ ଆମ ଭାଉଜ ମାନେ ବହୁତ ବଢିଆ। ଆଜି ପର୍ଯ୍ୟନ୍ତ ଆମେ ଅନୁଭବ କରୁନୁ। ହ ନାଇଁ ଆମର ବ। ବଡ଼ ଭାଉଜ ଭଲ ସାନ ଭାଉଜ ଭଲ ମଝିଆ ନ୍ତାମୋ ସାଙ୍ଗ ସେ। ତ ଚାଲିଗଲାଣି ନାହିଁ ସେ ମୋ ସାଙ୍ଗ ମଝିଆ ଭାଉଜ ଯେ କ ଆମ। କ୍ଲାସମେଟ ସ ଆଉ ହୁଁ। ନା ସାନ ଭାଉଜ ତ ଗାଁ ଝିଅ ଛୁଆ ର ସେି ମୋର ପ୍ରିୟ। ଆଉ ହଁ ସେ ଛୋଟ ର ମାନେ ଆମକୁ ସମ୍ମାନ ଏବେ ବି ଦେଇ ଚାାଲିଛି ସାନ ନା ସାନ ଆଉ ବଡ ଭାଉଜ ତ ସାଙ୍ଗ ଆଉ ଆମକୁ ଆମ ଘରେ ସମସ୍ତେ କୁହନ୍ତି ଦି ସାଙ୍ଗ ଆଉ।
ଦିଇ ସାଙ୍ଗେ ହଁ ଆଉ ତାହେଲେ ଆଉ ତାହେଲେ ଭଲ ଆଉ।
ମନ କଥା ଆମେ ସବୁ କଥା ବା ଆମେ ବଡ ଭାଉଜଙ୍କର ମୋର ସବୁ କଥା ଆମେ ଅନ୍ତର ଭିତରେ କଥା ବାଗଉ ଟାନ୍ତି
ମୁଁ ତାହେ ଏତ ପୁରା ଏତେ ସୁନ୍ଦର ଫ୍ରେଣ୍ଡ ନଆ କି?
ହଁ ଆମର ସବୁ କଥା ସବୁ କଥାଟା ଯାହା ଗୋଟେ ହେଲେ ମୁଁ ତାଙ୍କ ପରାମର୍ଶ ମାଗେ ମୁଁ ପଚାରେ ମୁଁ କୌଣସି କଥା ତାଙ୍କୁ ଲୁଚାଏନି। ଆଉ ଉ ଉ ଏନ୍ତି ଆଉ ଭାଇ ଦି ଜଣ ତ ଅ ଅ ନାହାନ୍ତି ଆଉ ଜଣେ ସାନ ଭାଇ। ସାନ ଭାଇ ଇ ଇ ଇ ସାନ ସେ ତା ଭଲ ବହୁତୁ ଭଲ। ହୁଁ ଆ ସମସ୍ତେ ଭଲ ଘରେ ପୁତୁରା ଝିଆରି ମାନେ ବି ଅତି ଉତ୍ତମ ହଁ ନା ସମସ୍ତେ ଭଲ ପୁତୁରା ଝିଆରି ମାନେ ଆହୁରି ବଢ଼ିଆ। ଭାଇ ଭାଉଜ ମାନଙ୍କଠୁ ପୁୁତୁରା ଝିଆରି ଆହୁରି ବଢ଼ିଆ। ସମସ୍ତେ ଭଲ ହଁ ଆମ ପରିବାର ଭଲ ସମସ୍ତ ତେ ଆମର କଣ କି ସ୍ନେହ ସମ୍ପର୍କ ଟା ଅଧିକ ସମସ୍ତଙ୍କ ସମସ୍ତଙ୍କ ପ୍ରତି ଭଲ ପାଇବା
ସ୍ନେହ ହଁ ସେଇଟା ବି ଠିକ୍ କଥା କାହିଁକିନା ହେ ତିକି ଆନ୍ତରିକତା ନହେଲେ ଆମେ ଯଉଁ କହୁଚେ ଆମର ଭଲପାଇବାଟା ଅଧିକା କି ଆମର ଖୁସି ବାସିଟା ଆନ୍ତରିକତା ନଥିଲେ ଭଲ ପାଇବା ଆସିବନି।
ହଁ ଯାହାର ଯାହା ଟିକେ ହବ ସମସ୍ତେ ସମସ୍ତଙ୍କ ପାଇଁ ଦୁଃଖ କରନ୍ତି ଆମର।
ହଁ।
ଅଁ ହଉ ହଉ ଟିକେ ନାକୁ ମୁଁ ଉଁ ଉଁ ଉଁ ରଖୁଚି ଆଉ କେତେବେଳେ ଦେଖିକି କ ଥା ହବା ଆଉ ହଉ ହଉ ବାଏ।